ହାଲୋ।
ହ୍ୟାଲୋ, ଭାଇ ନମସ୍କାର କେମିତି ଅଛନ୍ତି?
ଭାଇ ନମସ୍କାର ଭଲ ଅଛି ଆଉ।
ଆଉ ସାନ ଭାଇ ଆଉ ସାନ ଭାଇ ଦେହପା ସବୁ ଠିକଠାକ୍ ଅଛି ତ?
ହୁଁ ହୁଁ ଠିକ ଠାକ ଅଛି।
ହଁ ଭଲ। ହଁ ଭଲ ଅଛି। ଆଉ ଆଉ ଆଉ ଘରେ ସବୁ କେମିତି କେମିତି ଅଛନ୍ତି?
ହୁଁ ଘରେ ସବୁ ଭଲ ଅଛନ୍ତି ଆଉ ତମର ଖିଆପିଆ ସଇଲାଣି?
ହଁ ଖିଆପିଆ ସରିନି ଏଇ ଏବ୍ ଏଗାରଟା ବେଳେ ପଖାଳ ଖାଇଥିଲି। ଆଉ ଅଧଘଣ୍ଟା ଯାଉ ଖାଇବୁ ଆଉ ଗରମ ଭାତ ଖାଇବୁ ଆଉ, ତମେ?
ହୁଁ ହୁଁ ଏଇନା ଗରମ ଭାତ ଖାଇକି ଆଇଲି ଆଉ।
ଓହୋ ଆଉ କୁଆ ଯାଇନାହାନ୍ତି ବୁଲାବୁଲି କରିବାକୁ ନାଇଁ ଘରେ ଅଛନ୍ତି?
ହାଁ ଥଣ୍ଡା ଟିକେ ହେଇଯାଇଛି ଆଉ ବୁଲାବୁଲି କରିବାକୁ ଇଚ୍ଛା ହଉନି।
ହଁ ସେଇ ପା ପାଣିପାଗ ଏଇନା ଟିକେ ଚେଞ୍ଜ ହଉଚି, ସେଇ ଯୋଗୁ ଥଣ୍ଡା ଜର ହଉଚି ଆଉ।
ହୁଁ ସେ-ସେ ପାଗ ଟିକେ ଖରାପ୍ ରହୁଚି ଏଇନେକେ ଆଉ।
ହଁ ପାଗ ଖରାପ୍ ରହୁଚି ବି। ଏଇନା ବି ବିଲବାଡ଼ି ଟାଇମ୍ ପାଣି ନହେଲେ ବି ହବ ନାହିଁ ଫଳିବ ନାହିଁ ବୁଝିପାଇଲେ ଧାନ ହବ ନାହିଁ। ଆଉ-ଆଉ ଯୋଉ ଗାଁ ରେ ତ ଏଇନା ଯାଇ ହଉନି ଯୋଉ କାଦୁଅର ସମସ୍ୟା ବୁଝିପାଇଲେ ଆଉ ପାଣି ପାଣି ଫାଣି ଜମିକି ରହୁଛି, ଆଉ ବି ରାତିରେ ବି ଆଉ ଶୋଇ ହଉନି। ଯୋଉ ମଶାଗୁରା ହଉଚି ଆଉ କୁହନା-କୁହନା ଲାଇନି ବି ଠକ୍ ସମୟରେ ରହି ରହୁନାହିଁ ବିଦ୍ୟୁତ୍। ଆଉ ତମ ଆଡ଼େ?
ଆମ ଆଡେ ବି ସେୟା କାଦୁଅ। ଗାଁ ଭିତେରେ ଯେ କୁହନା-କୁହନା ସେ ବହୁତ୍ କାଦୁଅ ତା ଭିତରେ ବା ଏ ମଶା ଫଶା ପୁରା ଜୋରେ ଉଡୁ ଚନ୍ତି ଏଠି ବୁଝିଲେ କି। ଏ ସଫାସଫି କଲେ ସିନା ହବ, ଯିଏ ଆସିଲା ସିଏ ସେଇଠି ଫେରେ ଫୋପାଡି ଦେଇ ପଡିଲା ଆଉ।
ଆ ସେ କଣ କରିବେ ଗୋ ଟାର ଡେ ମାନେ ଯେନ୍ତି ଡ୍ରେନର ସମସ୍ୟା ଆପଣଙ୍କ ଗ୍ରାମରେ ଜଣାପଡ଼ୁଚି ଆଉ ନା?
ହୁଁ ଡ୍ରେନ୍ ଆମ-ଆମ ଗାଁ ରେ କହିବାକୁ ଗଲେ କୋ ଟୋଟାଲି ଡ୍ରେନ୍ ହିଁ ନାହିଁ। ବୁଝିପାଇଲେ।
ଡ୍ରେନ୍ ହିଁ ନାହିଁ ହେଇ ରାସ୍ତା ଉପରେ ସବୁ ବଜ୍ୟବସ୍ତୁ ଛଡା ହଉଛି।
ହୁଁ ବଯ୍ୟବସ୍ତୁ ସବୁ ରାସ୍ତା ଉପରେ ହିଁ ଛଡା ହଉଛି।
ହଁ ବହୁ ବହୁତ୍ ସମସ୍ୟାର ସମ୍ମୁଖୀନ ହଉଥିବେ ଗାଁ ଲୋକ ସବୁ?
ହଁ ବା ସେଇଥିରେ ଚଲା ବୁଲା ସବୁ କରୁଚନ୍ତି।
ଆଉ ରୋଗ ବାଗ ବି ଆପଣଙ୍କୁ ବହୁତ୍ ସହଜରେ ହେଇଯାଉଥିବ। ଆପଣ ସଫାସତୁରା ରଖୁନାହାନ୍ତି, ସଫାସତୁରା ର ଖୁନାହାନ୍ତି ଗୋଟେ କାମକୁ ଆପଣ ପାଖ ଯୋଉ ଓ ବ୍ଲକ୍ କିମ୍ବା ଏ ଗ୍ରାମ ପଞ୍ଚାୟତରେ ଜଣେଇଲେଣି?
ହଁ ଗ୍ରାମ ପଞ୍ଚାୟତରେ ଜଣା ହେଇଥିଲା ଯେ, ସେ କିନ୍ତୁ କିଛି ଏ କହୁନାହାନ୍ତି ଆଉ କିଛି! ! ! ! ! ! ! ! ! ! ହୁଁ ଆଜ୍ଞା।
ହଉ ଗୋଟେ କାମ କରୁନାହାନ୍ତି ଆପଣ ଆପଣଙ୍କ ଘର ଚାରି କରକୁ ଟିକେ ଭଲ ଭାବେ ସଫା କରି ବଚିଙ୍ଗ ଫିଚିଙ୍ଗ ପକେଇ ଟିକେ ଯାତାୟତ କରନ୍ତୁ ବୁଝିପାଇଲେ।
ଆଜ୍ଞା-ଆଜ୍ଞା। ହଣ
ଓହୋ ଏବେ ଯୋଉ ସମସ୍ୟା ମାନେ ରୋଗ ପୁଣି ରୋଗ ମାନେ ଗୋଟେ ଡାକ୍ତରଖାନାକୁ ଗଲେ ଏ ବି ଆପଣଙ୍କର ନିଜର ସାମର୍ଥ୍ୟ ରହିବା ଦରକାରେ ପଇସା ପତ୍ରକୁ ନେଇକି। ବୁଝିପାଇଲେ। ଆଉ-ଆଉ ଆଉ ଆପଣ ଗୋଟେ କାମ କରନ୍ତୁ ଆପଣଙ୍କ ଗ୍ରାମର କିଛି ବ୍ୟ କ୍ତି ଏକଜୁଟ୍ ହେଇକି ଗୋଟେଏ କାଁର ସମସ୍ୟାର ସମାଧାନ ଆଣିଲେ ଭଲ ହୁଅନ୍ତାନି। ଆପଣ ବଡ଼ ଲୋକଙ୍କ ପାଇଁ ଲୋକଙ୍କର ସମର୍ଥନ ନାହିଁ। କଥାଟା କରି ଟିକେ କଲେ ହୁଅନ୍ତାନି ଦେନ୍ ଟା ଟିକେ ହୁଅନ୍ତାନି।
ହୁଁ ଡ୍ରେନେଜ୍ ସିଷ୍ଟମ୍ ଟିକେ କରିଦବା ଦରକାର୍।
ଓହୋ ଆଉ ଆପଣ କଣ ମାନେ ଏ ଏଇ ପାଣି ପାଇଁ ଆପଣ କୋଉଠି କୁଆଡ଼େ କିଛି ଯାଇପାରୁନାହାନ୍ତି ଯାତାୟାତ କରିପାରୁନାହାନ୍ତି ବୋଧେ?
ଯାତାୟାତ ଚଲାବୁଲା ତ ଟୋଟାଲି କରିହଉନି ଆଉ ପୁରା କାଦୁଅ ଆମ ଗାଁ ସାରା। ବର୍ଷା ଦିନ ହବ ମାନେ ଗାଁ ରେ କାଦୁଅ ପୁରା।
ଓହୋ ଆଉ ପିଲାମାନେ କଣ କୁଆଡେ ଯାଉଚନ୍ତି, ସ୍କୁଲ୍ ଫୁଲ୍ ଯିବାରେ ଅସୁବିଧା ହଉଚି କି?
ସେ ସ୍କୁଲ୍ ଫୁଲ୍ ରାତିରେ ତ ମେନ୍ କଥା ରାତିରେ ଆମର ବହୁତ୍ ଅସୁବିଧା ହଉଚି ଆଉ। ମଶା ଫସା ଜୋର ଉଡୁଛନ୍ତି ଏଠି।
ଆପଣ ଗୋଟେ କାମ କରନ୍ତୁ ମଶାରୀ ବ୍ୟବହାର କରନ୍ତୁ। ଆଉ ମଶା ଧୂପ ଲଗାନ୍ତୁ ବୁଝିପାଇଲେ ଆପଣ ଯୋଉ ମଶ ଷା କାମୁଡ଼ିଲେ ବିଭିନ୍ନ ପ୍ରକାର ରୋଗର ସମସ୍ୟା ହେବ ମେଲରିଆ ଜ୍ୱର କିବା। ଟାଇଫର୍ ଏମିତି ହେଇଯିବ ବୁଝିପାଇଲେ ସତର୍କ ରହିକି ଚଳନ୍ତୁ।
ଆଜ୍ଞା ଆଜ୍ଞା।
ଆ ଛୋଟ ଛୁଆଙ୍କୁ ସଫା ସୁତୁରା ରଖନ୍ତୁ ବୁଝିପାଇଲେ।
ଆଜ୍ଞା ଆଜ୍ଞା।
ହିଁ ଅ ହ।
ହଁ ଆଜିକାଲି ଯେମିତିଆ ମାଛି, ଫାଛି ଯୋଉ ଆସିକି ବସୁଛନ୍ତି କୋତରା ଆଗରୁ।
ହଁ ମାଛି, ଫାଛି ବସୁଛନ୍ତି ଖାଦ୍ୟରେ ମାଛି, ଫାଛି ତାକୁ ଧୋଇକି ଖାଆନ୍ତୁ।
ହୁଁ ସେଆ ହଇଜା ହେଇଯିବ ତାକୁ ଖାଇଲେ।
ହଁ ହଇଜା ଏ ବହୁତ ମାତ୍ରାରେ ଏବେ ବି ହଇଜା ମାତିଛି।
ହୁଁ ବହୁତ ମାତ୍ରାରେ ହୁଁ।
ଗୋଟେ କାମ କରନ୍ତୁ ସବୁ ଜିନିଷକୁ ଧୋଇକି ଖାଆନ୍ତୁ ଆଉ ଗରମ କରି ଖାଆନ୍ତୁ ବୁଝିପାଇଲେ।
ଆଜ୍ଞା ଆଜ୍ଞା।
ମ-ମାଛି କି ବସେଇ ଦିଅନ୍ତୁ ନାହିଁ ବୁଝିପାଇଲେ ମାଛି ବସିଲା ମାନେ ସେ ବସିବା। ସ୍ଥାନରେ ସିଏ ଏ ମାନେ ମଇଳା ସୃଷ୍ଟି କରନ୍ତି ଆପଣଙ୍କ। ଦେହ ମାନେ ଆପଣ ଯେତେଳେ ଖାଇବେ ଆପଣଙ୍କ ପେଟକୁ ଯିବ ଆପଣ ବି ବିଭିନ୍ନ ରୋଗର ସମସ୍ୟାର ସମ୍ମୁଖୀନ ହେବେ ବୁଝିପାଇଲେ ତ।
ଆଜ୍ଞା ଆଜ୍ଞା ଏଠି ବି ବହୁତ ପ୍ରକାର ରୋଗ ମାତୁଛିି ତମ
ଅଁ ହଁ ବହୁତ ପ୍ରକାରେ ବିଭିନ୍ନ ରୋଗ ମାତୁ ଛି ବି ଡକ୍ଟର ବି ଜାଣି ପାରୁନାହାନ୍ତି କ କେମିତି କୋଉ ପ୍ରକାରର ରୋଗ ହଉଛି। ଆପଣ ଉଁ ମୁଖ୍ୟ କାରଣ ହଉଛି ପାଣି ଜଳ ଜଳବାୟୁ। ଆଉ ଯୋଉ ପ୍ରଦୂଷିତ ହଉଛି ସେଥିପାଇଁ ରୋଗ ଜମୁଛି ଆଉ ଡ ପାଣିିକି ଗରମ। ପାଣି ଗ ପାଣିକି ଗରମ କରି ପିଅନ୍ତୁ ବୁଝିପାଇଲେ ଏବେ ବର୍ଷା ଦିନ। ବହୁତ ପାଣି ପ ଇଏ ଖରାପ ଯୋଗୁ ମୁଁ କହୁଛି ବୁଝିପାଇଲେ ଅଁ ନିଅନ୍ତୁ ଆଖ ପାଖ ଉଁ ଡ ଡାକ୍ତର ମାନଙ୍କ ସ ସହିତ ବୁଝିପାଇଲେ।
ଆଜ୍ଞା ଆଜ୍ଞା ଡାକ୍ତର ପରାମର୍ଶ ନେଇକି ଯାହା କରିବା କଥା ଆଉ।
ହଁ ଆଉ କଣ ଆଉ ଆଉ ଆଉ ଆଉ ଆଖ ଆଖ ଗାଁରେ ସମସ୍ତଙ୍କ ଦେହ ଭଲ ଅଛି ଆଖ ପାଖ ଏରିଆରେ ହଇଜା ବି କିମ୍ବା ଝାଡ଼ାବାନ୍ତି କିଛି ତ ହେଇନି ସମସ୍ୟା?
ହଁ ସେୟା ହଉଛି ପା ଏବେ ଯୋଉ ରୋଗ ଫୋଗ ଯୋଉ ମାତୁଛି ଯୋରେ ଏ ଯୋଉ। ଗାଁ ରେ ଯୋଉ ପ୍ରଦୂଷିତ ପାଣି ଗୁରା। ସବୁ ସମିସ ତିକୁ ଏମିତି ଝାଡା, ଜର ଏମିତି ଲାଗିକି ରହୁଛି ଆଉ।
ଓହୋ ଏତେ ବଡ ସମସ୍ୟା ଆପଣଙ୍କ ଗ୍ରାମରେ। ଆପଣଙ୍କ ଗ୍ରାମର କିଛି ଲୋକ ନିଜେ ଏକଜୁଟ ହେଇ ନିଜେ ସଫାସୁତୁରା ରଖିଲେ ଭଲ ହୁଅନ୍ତାନି।
ନାଇ ସେମିତି ସଫାସୁତୁରା ରଖିଲେ ଭଲ ହୁଅନ୍ତା ଯେ କିନ୍ତୁ କେହି ଗୋଟେ ଏକଜୁଟ ହଉନାହାନ୍ତି ଆଉ। ଆଉ କଣ କହିବା।
ହ ଆପଣ ନିଜେ ଯଦି ଠିକ୍ ରହିବ ସବୁ ଠିକ୍ ରହିବ ଆପଣ ଯଦି ଠିକ ନ ରହିବେ ଆଉ ସ ପରିବେଶ, ସମାଜ ବି। ଖରାପ ହେଇଯିବ। ବୁଝିପାଇଲେ ତ?
ଆଜ୍ଞା ଆଜ୍ଞା ପରିବେଶ, ସମାଜ ଯେମତିଆ।
ଓହୋ। ହଉ ଆପଣ ଆପଣଙ୍କ ଘରେ ସବୁ କେତେ ମାନେ ଉଁ କେତେଜଣ କର୍ମୀ ଅଛନ୍ତି? ଆପଣଙ୍କ ଘରେ ଲୋକେ।
ଆମ ଘରେ ନିହାତି ପନ୍ଦର ଜଣ ଲୋକ ହେବେ ବୁଝିଲେ କି।
ପନ୍ଦର ଜଣ ପନ୍ଦର ଜଣ ସଦସ୍ୟ ଅଛନ୍ତି।
ଆଜ୍ଞା।
ଆପଣଙ୍କତରେ ବଡ଼ ବଡ଼ ବଡ଼ ଫ୍ୟାମିଲି ନା?
ଆଜ୍ଞା ଆଜ୍ଞା ହଁ ବଡ ପରିବାର ଆଉ।
ବଡ଼ ପରିବାର ଟିକେ ଦେଖିକି ଚଳନ୍ତୁ ଏବେ ବର୍ଷା ଦିନ ଟିକେ ଚାଲୁ ଯାଉଛି ବର୍ଷା ବେଳେ ବର୍ଷା ହଉନି। ଖରାବେେଳେ ଖରା ହଉନି। ନା ଟିକେ ବ୍ୟତିକ୍ରମ ହେଉଛି ଆଉ ବର୍ଷା ଖରା ଟାଇମ୍ ସବୁ ଆଉ ସମୟ
ଆଜ୍ଞା ସେଇ ଖରା ଟାଇମ ରେ ବର୍ଷା ହଉଛି। ଏମିତି ହଉଛି ଆଉ।
ଆଉ ବାହାର ଜିନିଷ କିଛି ବି ଖାଆ ନ୍ତୁ ନାହିଁ ଏମତି ଦହିବରା କିଛି ଖାଆନ୍ତୁ ନାହିଁ ଏବେ ବର୍ଷା ଦିନ। ହଇଚା ଆଉ ଝାଳ ବାନ୍ତି ହେବାର ସମ୍ଭାବନା ଅଧିକ ଥାଏ ବର୍ଷା ଦିନେ।
ଆଜ୍ଞା ଆଜ୍ଞା ବର୍ଷ ବର୍ଷା ଦିନେ ବିଭି ଆଜ୍ଞା ବର୍ଷା ଦିନେ ବିମ ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ସବୁ ବାହାରନ୍ତି। ବୁଝିଲି।
ଓହ ଆଉ ବର୍ଷା ଦିନେ ଏମିତି ତ ବାହାରିଛି ଆମେ ଆଉ କଣ କରିପାରିବା ଆମର ନିଜେ ଯଦି ଆମେ ସଫାସୁତୁର ତୁରା ରହିବା ରୋଗ ମଧ୍ୟ ଦୂରେଇ ରହିବ ଆଉ ଯଦି ଆମେ ଯଦି ସଫା ସୁୁତୁରା ନ ରହିବା। ରୋଗ ଆମକୁ ଆମକୁ ହେବ ଆମ ଆଖାପାଖି ଏରିଆରେ ବି ବ୍ୟାପିବ ବୁଝିପାରିଲେ।
ଆଜ୍ଞା ଆଜ୍ଞା।
ଆପଣଙ୍କ କାମ କରନ୍ତୁ ଗାଁର ବଡ଼ ବ୍ୟକ୍ତି କି ଜଣାନ୍ତୁ ଆପଣଙ୍କ ଡ୍ରେନରେ କରିବାକୁ ସନଲ ସଫା କେହି ବି ବାହାର ବର୍ଜ୍ୟବସ୍ତୁ ନ ଛାଡ଼ିବାକୁ। ଆପଣ ଘର ପାଖରେ ଗୋଟେ ଡଷ୍ଟବିନ୍ ଟାଇପର ଗୋଟା ରଖନ୍ତୁ। ସବୁ ଅଳିଆ ଜିନିଷ ପକେଇବାକୁ ବୁଝିପାରିଲେ।
ଆଜ୍ଞା ଆଜ୍ଞା।
ସଫାସୁତୁରା ରଖନ୍ତୁ ଆଉ।
ଯେତିକି ସବୁ ଅଳିଆ ଭଳିଆ ଜିନିଷ ଥିବ ସବୁ ସେ ଡଷ୍ଟବିନ ରେ ହିଁ ପଡିବ।
ହଁ ଆଉ।
ବୁଝିଲି।
ଓହୋ ଆଉ ଭଲ କଥା। ମାନେ ଆପଣ ଭଲ ରୁହନ୍ତୁ ଆମେ ଚାହୁଁଛୁ ଆଉ ଆପଣ ଏବେ ଖିଆପି ସରିକି ଆମେ ଆପଣ ଚାରିଟା ଆମ ଦିପହରେ ଆପଣ ଯାଆନ୍ତୁ ଖେଳିବାକୁ ଆମ ଆପଣ ପଡିଆକୁ ଯାଆନ୍ତି।
ନା ଖେଳିବାକୁ ଯାଉନି ଏବେ ଦି ଦିନ ହେଲାଣି ଜର ଥଣ୍ଡା ହେଇଯାଇଛି ବୋଲି। ଆଉ ଚାରିଟା ବେଳୁଆ ଯାଏ ଆଉ।
ଆଉ ଡାକ୍ତରଙ୍କ ପରାମର୍ଶ ନେଇଥିଲେ।
ହୁଁ ଡାକ୍ତରଙ୍କ ପରାମର୍ଶ ନେଇଥିଲି ମେଡିସିନ ଖାଇଚି ଏବେ
ହଁ ଦେହ ଟିକେ ଭଲ ଲାଗୁଥିଲା ସେମତି ଯେମିତି ଥିଲା ସେମିତି ଅଛି।
ମୁୁ ହେ ହାଲକା ହାଲକା ଭଲ ଲାଗୁଚି ଆଉ।
ଓହୋ ଭଲ ଲାଗୁଚି ଓ ଆଉ ଗୋଟେ କାମ କରନ୍ତୁ। ଆପଣ ପିଲାମାନଙ୍କୁ ଠିକ୍ ଭାବେ ରଖନ୍ତୁ। ବୁଝିପାରିଲେ ବାହାରକୁ ବାହାକରେଇ ଦିଅନ୍ତୁ ନାହିଁ ସଫାସୁତୁରା ଗୋଡ଼ ହାତକୁ ଗରମ ପାଣି ପୋଛନ୍ତୁ। ବୁଝିପାରିଲେ ଆଉ ଗରମ ଖାଦ୍ୟ ତାଙ୍କୁ ଦିଅନ୍ତୁ। ହଉ ଆପଣ ବି ଚେଷ୍ଟା କରନ୍ତୁ ଯେ ଆପଣ ଗାଁରେ ଆଗକୁ ଡ୍ରେନର ସମସ୍ୟା ସମସ୍ୟା ଆଉ ନ ଆସୁ। ଟିକେ ଜଣାନ୍ତୁ ଆଉ ବଡ଼ ଲୋକଙ୍କୁ ଆପଣ ବସି ଏକଜୁଟ ଆପଣ ଏକଜୁଟ ଏକଜୁଟ ହେଇ ଗୋତେ ଜିନିଷ କଲେ ଏକତା ହେଇ ଏକତା ହିଁ ବଳ ବୁଝିପାରିଲେ ତ ବନ୍ଧୁ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ।
ସବୁ ଏକତ୍ରିତ ହେଇକି କାମ କଲେ ଯାଇକି ହବ ନା ଆଉ।
ହଁ ସବୁ ଏକା ଆପ ଯଦି ଏକା ନହବେ ସେମିତି ଗାଁ ତ ଖରାପ ହେଇ ପଡିଥିବ ନା।
ଖରାପ ହେଇ ପ୍ରଭାବ ହେଇ ପଡିିଥିବ ନିଜ ଲୋକ ପାଇଁ ଖରାପେ ଆଉ ଆଖପାଖ ଲୋକ ପାଇଁ ଖରାପେ ବାହାର ଲୋକ ପାଇଁ ବି ଖରାପେ।
ଓହୋ ଆ ତା ଠିକ କଥା ଆଉ। ହଉ ହଉ ସାନ ଭାଇ ଗୋଟେ କାମ କରନ୍ତୁ ଆପଣ
ଆଜ୍ଞା।
ଯୋଉ କଥା କହିଲି ଆମ ନିୟମ ପାଳନ କରନ୍ତୁ। ଆଉ ଆମେ ବି ଆମ ଗାଁରେ ବି ଆମେ ନିୟମ ପାଳନ କରି ସଫାସୁତୁରା ରହିଲୁ। ଆମେ ଏବେ ଟିକେ ରଖୁଛୁ ଆଉ ସାନ ଭାଇ ଆଉ ଆଜ୍ଞା ଆଜ୍ଞା ଆଜ୍ଞା।